ହ୍ୟାଲୋ।
ହୁଁ।
ହଁ। ତାହାଲେ ତମକୁ ହଳଦୀରାମର ସବୁ ଖାଇବା ଭଲ ଲାଗେ।
ହଁ ସବୁ ଭଲ। ସେ କମ୍ପାନୀ ଟା ଭଲ। ହୁଁ। ତମେ ମାନେ
ସୁୁଭୁନି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ। କଣ କହିଲ ଶୁଭିଲାନି ଆଉଥରେ କୁହ?
ହୁଁ ମୁଁ କହିଲି କି ତମକୁ କୋଉ ସ୍ନାକ୍ ବେଶୀ ପସନ୍ଦ?
ମତେ ନସିକ କେକ୍ ପସନ୍ଦ ଲଟି ଚୋକ ପାଏ।
ହୁଁ, ହୁଁ।
ଆଉ ମିକ୍ସଚର୍।
ହୁଁ, ହୁଁ।
ଆଉ କୋଲ୍ଡଡ୍ରିଙ୍କସ୍ ପିଇବାକୁ ଭଲ ଲାଗେ ଆଉ।
ଆଚ୍ଛା।
କଣ?
ଏ ତଉ। ମାନେ ତୁମେ କିଛି ବି କଲରଫୁଲ୍ ପେପର ର କିଛି ବନାଅ?
ପେପର୍ସ୍ ହଁ ବନ
ହ୍ୟାଲୋ।
ହଁ ବନାଏ।
ହ୍ୟାଲୋ।
ହଁ ଶୁଭୁନି।
ହୁଁ ହୁଁ ଏବେ ଆସିଲା ଭଏସ।
ହଁ ବନାଏ ପେପରରେ
ଅଶପୁର ତମକୁ ଭଲ ଲାଗେ ସେ ସବୁ ବନେଇବା?
ହଁ। ଯୋଉ ପେନ୍ ରଖିବାକୁ ପେନ୍ ଷ୍ଟାଣ୍ଡ ବନାଏ।
ହଁ ମୁଁ ବି ବନେଇଛି କେତେମ ଘରେ ଅଛି ଏବେ ବି
ଆଉ ତମକୁ ନେଲପଲିସ୍ ପସନ୍ଦ ନା?
ନିରପଲ୍ଲିସ ଆମେ ଲଗୋଉନୁ। ମାନେ ମୁଁ ମାନେ ମେହେନ୍ଦି ଲଗାଏ ନେଲ୍ସ ରେ। ମୋର୍ ମାନେ ନେଲ୍ସେ ରେ ମେହେନ୍ଦୀ ବହୁତ ତ ମନି ପସନ୍ ଆତ ମାନେ ସଦାବେଳେ ଥାଏ ସେଟା। ମତେ ବହୁତ ଭଲ ଲାଗେ।
ଓହୋ।
ହଁ। ଆଉ ତମ ଘରେ ସବୁ କଣ?
ଆମ ଘରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ।
ତମ ଛୋଟ ଭାଇ ଭଉଣୀ?
ସେ ଅଛି ବସିଛି ଏଠି
ଆଛା। ଆମର ଏତେ ବଡ ପଣସ ନେଇକି ଆସିଛନ୍ତି ସେଟା ଏବେ ପାଚିନି। ତମେ ଖାଅ?
କଣ?
ହେଲିବୁ
କଣ କହିଲ?
ତମେ ପଣାସ ଖାଅ?
ପଣସ
ପଣାସ ଖାଅ ତମେ?
ହଁ ହଁ ଖାଏ। ଆମର ଗଛ ଅଛି। ଆମର ଗଛ ଅଛି ସେଥିରେ ହୁଏ ଆମେ ଖାଉ।
ହୁଁ ହୁଁ ହୁଁ। ଆଚ୍ଛା ହୁଁ ହୁଁ ମୁଁ ତ ବାହରେ ଗଛେ ଅଛି
ଓହୋ
କେତେଟା ଆଣିକି ସବୁକୁ ଦେଇଦେଲେ ଫର ଆମେ ବି ଖାଇଥିଲୁ ମାନେ ଣ ଖାଇ ମାନେ ଗୋଟେ ରୁ ଦିଟା ପିସ୍ ଖାଇପାରେ ନହେଲେ ନାଇଁ ସେଟ ଟା ମତେ ବହୁତ ପସନ୍ଦ ମାନେ ମୁଁ ଖାଇପାରିନି
ଓହୋ
ହୁଁ ତାର ଖୋଜିବୁ ଏତେ ଭଲ ଲାଗେ ନା ହୁ
ଆଉ
ଆଜି ତମେ ଚା ପି ନ କିି
ହଁ ପିଛି
ଆଚଛା ଆଚଛା ହଁ ହଁ ଏବେ କହୁଥିଲି। ତ
ଆଉ
ଆଁଉ କହୋ
ମୁଁ ବ୍ରେଡ଼୍ ଆମ୍ଲେଟ୍ ଖାାଉଣା
ହୁଁ
ଭଲ ଲାଗେ
ହ୍ୟାଲୋ କଣ
ତମର ବ୍ରେଡ ଆମଲେଟ୍ ଭଲ ଲାଗେ
ହଁ ହଁ
ହଁ
ଏଇ ସମ ହଁ ହଁ ଭଲ ଲାଗେ ମତେ ସଣ୍ଡୁଇଚ ଭଲ ଲାଗେ ବେଶୀ
ଆଉ ବର୍ଗର
କରି କରି ପସନ୍ଦ ଲାଗେ
ସ୍ନାକ୍ସ ଆଇଟମ ତମକୁ ସବୁ ଭଲ ଲାଗେ ନା
ହଁ
ଆଉ ତମେ ଛତୁଆ ଖାଅ ନା ସକାଳୁ
ନା ନା
ହ୍ୟାଲୋ
ହୁଁ ମୁଁ ଖାଏନି ଛତୁଆ
ଭଲ ଲାଗେନି
ହୁଁ ନା ମତେ ଭଲ ଲାଗେନି ମୋ ମମି ଖାଆନ୍ତି
ଓହୋ
ହୁଁ ତମକୁ ପୋହ ଭଲ ଲାଗେ
ହଁ
ଆମ ଘରେ ବି ହୁଏକିୁ କେବେ ହୁଁ ହ
ଆମର ଯଦି ପୋହା ହୁଏ ସକାଳେ ନହେଲେ ରାତିରେ ରାତି କେତେ କରନ୍ତିନି ସକାଳେ କିଏ କରନ୍ତି
ଓଃ
ସେଟ ମାନେ ଟିକେ ଜଲଦି ହେଇଯାଉଛି ନା ସେଇ ପାଇଁ
ହ
ମୁଁ ମୋ ବିଲେଇକୁ ମୁଁ ଯୋଉ ବୁଲୁଥିଲି ନା ପଛ ପଟେ ବନ୍ଦ କରିକି ପଡେ ସେ ଆସି ସେ ବୁଲିକି ପଟେ ପଳେଇ ଆସିଛି ଆମର ମାନେ ଦିଟା ରାସ୍ତା ଅଛି ଗୋଟେ ପଛପଟେ ଗୋଟେ ଗୋଟେ ଆଗରେ ମାନେ ସେ ଦିଟା ରାସ୍ତାରେ ସେ ପଛପଟେ ମୁଁ ତାକୁ ବନ୍ଦ କରିଥିଲି ସେ ଏପଟେ ପଳେଇ ଆସିଛି।
ରାସ୍ତା ଜାଣି ଯାଇଛି ହଁ ଏତେ ଛୋଟ ଅଛି ସେ ମୁଁ ମୁଁ ଭାବିଲି ସେ ସେଇଠିି ରହିବ। ସେ ଏପଟେ ଆସିକି ମୋ ଗୋଡ ପାଖରେ।
ଆରେ ଆରେ
ହୁଁ।
ଆଉ ତମକୁ ଗପିବାକୁ ଭଲ ଲାଗେ?
ଗପିବାକୁ ହଁ ଏମିତି ମାନେ ସାଙ୍ଗ ସହିତ ଆଉ ଭଲ ଲାଗେ। ମୁଁ ଏତେ କଥା ହୁଏନି କାହା ସହିତ। କାଲି ସନଣ୍ଡେ ଅଛି ଯିବି ମୁଁ ମାନେ ସାଙ୍ଗ ଘରକୁ ତମେ ଶାଢୀ ପିନ୍ଧ?
ହଁ ଶାଢୀ କୌଣସି ଗୋଟେ ଅକେଜନ ହେଲେ ଶାଢୀ ପିନ୍ଧେ ଆଉ
ଆଚ୍ଛା ଆଚ୍ଛା ତମକୁ ଶାଢୀ ଭଲ ଲାଗେ?
ଶାଢ଼ୀ ହଁ।
ଆଚ୍ଛା।